ହ୍ୟାଲୋ ହ୍ୟାଲୋ ଲୋ। ହ୍ୟାଲୋ।
ଦ୍ଵାଲୋ।
ହଁ ଶୁଣାହଉଚି?
ହ୍ୟାଲୋ।
କୁହ। ହ୍ୟାଲୋ। ହ୍ୟାଲୋ। ହଁ ଶୁଣା ଯାଉଚିତ। ହୁଁ ହୁଁ କୁହନ୍ତୁ ଶୁଣା ଆଉଛି। ହଁ ହାଲୋ।
ହଁ ଶୁଣା ଯାଉଚିତ?
ହଁଶୁଣା। ଯାଇଛି। ଆଉ ଆଜି ଖାଇବାକୁ କଆଁ କରିଥିଲ?
ଖାଇବାକୁ କଣ କରିଥିଲି ଭାତ କରିଥିଲି ଡାଲି କରିଥିଲି। ଆଉ ଆଳୁଛୁଇଁ ଭଜା କରିଥିଲି କଦଳୀ ଭାଜିଥିଲି।
ହଁ-ହଁ। ଆଉ ସନ୍ଥ କୁଥାଡ଼େ କୁ ଆଡେ ବୁଲିବାକୁ ଯାଇଛ କଣ, କଣ
ମୁଁ ମୁଁ କହିଲି ତମେ କଅଁଖାଇଚ ଆଜି।
ଆମର ଆଜି ହେଇଥିଲା ଭାତ, ଡାଲି, ମାଛଭଜା ଆଉ ପୋଇ ଘାଣ୍ଟ
ପୋଇ ଘାଣ୍ଟ ଭଲଲାଗେ କଣ କଣ ଖାଇବାକୁ ଭଲ ଲାଗେ?
ମତେ ସେଇ ଭାତ ପଖାଳ ହେଉଡ଼ା ହିଁ ଭଲ ଲାଗେ।
ଏଉଡା ଭଲ ଲାଗେ କିଛି ତ ଗୋଟେ ଭଲ ମାନେ ଯୋଉଟା କି ବେଶୀ ଭଲ ଲାଗୁଥିବ। ଖାଇବାକୁ ଭଲ ଲାଗେ ସବୁ ଭିତରୁ ତ ଗୋଟେ ଭଲ ଲାଗୁଥିବ।
ହଁ ବିରିୟାନୀ ଭଲ ଲାଗେ।
ବିରିୟାନୀ ଭଲ ଲାଗେ।
ହଁ
ଆରେ ବାହା ଆଉ କୁଆଡେ କଣ ଯାଇଥିଲ ବୁଲିବା ପାଇଁ?
ହଁ ଆମେ ରିସେଣ୍ଟଲି ଯାଇଥିଲୁ ବାଙ୍ଗାଲୋର ଯାଇଥିଲୁ ବୁଲିବାକୁ।
କଣ କଣ ଜାଗା ବୁଲିଲ ସେଠି?
ସେଠି ଉଟି ମୈସର ଆଉ ବାଙ୍ଗଲୋର ପ୍ୟାଲେସ ମହଶର ପ୍ୟାଲେସ କେତେ କଣ ଜାଗା ଅଛି ପୁଲିଚୁ।
ହଁ ଏତେ ସାରା ଜାଗା ବୁଲିଲ।
ହଁ।
କଉ କୋଉ କୋଉ ଜାଗାର କ କଣ ବିଶେଷଶତ୍ଵ ଅଛି ସେଇଟା ବି ଟିକେ କୁହ।
ଆ ଉଟିରେ ଆମର ଚା ବଗିଚା ଅଧିକା ସେଇଠି ପୁରା ଥଣ୍ଡା ଇଏ ଟା ନା। ପାହାଡ ଉପରେ ଯେହେତୁ ଅଛି ପୁରା ଥଣ୍ଡା ଜାଗା ଟା। ବହୁତ ସାରା ଚା ବଗିଚା କଫି ସେଠି ସବୁ ଏଇଗୁଡା ହିଁ ପ୍ରଡକ୍ସନ ହଉଛି। ତା ପାଖରେ ଗୋଟେ ୱାଟର ଫଲ୍ ଅଛି ଡୋଡା ବଟ। ଟ ଫଲ ସବୁଠୁ ହାଇଷ୍ଟ ପିକସ୍ ତାର। ତାପରେ ଚକୋଲେଟ ଭଲ ଭଲ ମିଳେ ସେଇଠି ହ୍ାଇଟ ଚ ଚକ୍‌ଲେଟ୍‌ ହୁଡ଼ା ଚକଲେଟ୍ ହଉ ଯାହା ବି
ହୁଁ ହୁଁ ଆଉ
ଆଉ ମଇଶୂର ପ୍ୟାଲେସ ଅଛି ସେଇଟା ସବ ରାଜାଙ୍କ କାଳରେ ସେଇଟା ସବୁ ତାଙ୍କର ସବୁ ଜିନିଷ ପତ୍ର ଛୁଆ ହେଇଛି ସେଇଠି।
ସେଠି ଥୁଆ ହେଇଛି ସେଗୁଡାକର ରକ୍ଷଣା ବେକ୍ଷଣା ବି କରାହଉଛି ନା? ନା ତ ପୁରୁଣା ପୁରୁଣା ଦେଖାାଯାଉଛି।
ନା ନା ସବୁ ନୂଆ ନୂଆ ଅଛି ନା କାଚର ଘରା ଭିତରେ ସବୁ ଥୁଆ ହେଇଛି।
ଆଚ୍ଛା ସେଟାକୁ ତାହେଲେ ମ୍ୟୁଜିୟମ୍ କହିବା କଥା ପାଲେସ କଣ ଭାଇ କହୁଛନ୍ତି?
ହଁ ତାକୁ ମ୍ୟୁଜିୟମ କରିନାହାନ୍ତି ନା ପୁରା ଯୋଉ ସେ ଫର୍ଟ ଟା ହିଁ ପୁରା ଇଏ ର ଟାଇପରେ ଥୁଆ ହେଇଛି ତାକୁ ମ୍ୟୁଜିୟମ କେହି କରୁନାହାନ୍ତି। ଏବେ ବି ମତଲଵ୍ ଏବେ ବି ତାଙ୍କ ପୁଅ ରାଜା ଅଛନ୍ତି।
ଆଛା ଯେ ତମେ ସେଇ ଭିତରେ ସେ ରାଜା ଅଛନ୍ତି ତମେ ମାନେ କେମିତି ସେ ଭିତରକୁ ପଳେଇଲ?
ସିଏ ଅଲଗା ଗୋଟେ ଜାଗାରେ ରହୁଛନ୍ତି ତ ଏ ତାଙ୍କ ଫର୍ଟ ଟାକୁ ସେ ସେମତି ଟୁରିଷ୍ଟ୍ ପ୍ଲେସ୍ ଭଳିଆ ତାକୁ ରଖି ଛନ୍ତି।
ଆଛା ଆଉ କଣ ବୁଲିବା ପାଇଁ ଯାଇଥିଲ?
ଦୁର୍ଗା ପୂଜା କୁ ସେ ଖାଲି ଆସନ୍ତି ଆଉ
ଆଛା। ଆଉ ସେଠି ଖାଇବା କଣ ଭଲ?
ଖାଇବା ସେଠି ତ ଯୁଆଡେ ଖାଲି ଇଟି ଟିଲି ଚକୁଳି ପିଠା ଏଇଗୁଡା ସବୁ ଯୋଉଠି ଦେଖିଲେ
ହଁ ନୂଆ କିଛି ଖାଇଲନି ଯୋଉଟା ଓଡିଶାରେ ଖାଇନ ସେଠି କଣ ଖାଇଲ?
ସେଠି ତ ସେମିତି କିଛି ନାହିଁ ଖାଲି ଯୋଉ ଯୋଉଠି ଦେଖିବ ଖାଲି ଫାଷ୍ଟ ଫୁଡ ମିଳିବ ଆଉ ଖାଲି ସେଇ ଇଡଲିି ସାମ୍ବର ଏଇଗୁଡା ହିଁ ଆଉ
ଆଚ୍ଛା।
ଆଉ ଆପଣ କୋଉଠି କୋଠି ବୁଲିବାକୁ ଯାଇଥିଲେ?
ହୁଁ ତ ବହୁତ ବାଟ ବୁଲିବା ପାଇଁ ଯାଇଥିଲି ଯେମିତିକି ଆଁ ବଦ୍ରିନାଥ ଯାଇଥିଲି ଏଇ ମେ ମାସରେ ଯାଇଥିଲି ବଦ୍ରିନାଥ ଯାଇଥିଲି ଆଉ ବଦ୍ରନାଥ ଜାଣିଛ ତ କେଦାରନାଥ ବଦ୍ର୍ରୀନାଥ ତୁମେ ଜାଣିଛ ହଁ ତ ମୁଁ ସେଠିକି ବୁଲିବା ପାଇଁ ଯାଇଥିଲି ସେଠି ବଦ୍ରୀନାଥରେ କାହାକୁ ପୂଜା କରାହୁୁଏ? ବା
ଶିବଙ୍କୁ?
ଉଁ ତାହେଲେ କେଦାରନାଥ ରେ କାହାକୁ ପୂଜା କରାହୁୁଏ?
କେଦାରନାଥ ରେ ସେଇ ଶିବଙ୍କୁ ହିଁ ତ
ଆଉ ତାହେଲେ ବଦ୍ର୍ରୀିନାଥ ରେ କେମିତି ଶିବଙ୍କୁ ପୂଜା କରାହବ ବଦ୍ର୍ରୀନାଥ କ ବା ବଦ୍ରି ବିଶ୍ୱନାଥ ଙ୍କୁ ପୂଜା କରା ହୁଏ ହଁ ହଁ ବଦ୍ରିନାଥ ଗୋଟେ ଧାମ ଆମ ଚାରି ଧାମରୁ ଜଗନାଥ ଗୋଟେ ଧାମଟି?
ଏ ଜାଣିଛି ହେଲେ ତା ବିଷୟରେ ଏତେ ଜାଣିିନଥିଲି ଆଉ
ଆଛା ହଁ ଆଉ ତାହେଲେ ଆଉ କୋଉ କୋଉ ଧାମରେ କୋଉ କୋଉ ଠାକୁରଙ୍କୁ ପୂଜା କରା ହୁଏ ଟିକେ କହିଲ?
ଆ ଆମର ପୂଜା କରାହୁଏ ଆଉ ରାମେଶ୍ଵରମ ରେ ଆମର ତିରୁପତିଙ୍କୁ ପୂଜାକରା ହୁଏ
ତିରୁପତିଙ୍କୁ ଆଉ ତିରୁପତିରେ କାହାକୁ ପୂଜା କରାହୁୁଏ?
ନା ନା ରାମେଶ୍ଵରମ ରେ ବା ଏ ମନେ ନାହିଁ ମୋର ଆଁଛା ହଁ ହଁ ରାମେଶ୍ଵରମ ବାଲାଜୀଙ୍କୁ ପୂଜା କରାହୁୁଏ।
ଆଛା ବାଲାଜେ ବାଲାଜୀଙ୍କୁ ପୂଜା କରା ହୁଏ ହୁଁ ତାପରେ
ତାପରେ ବିଶାଖାପାଟନା ରେ ନୃସିିଂହ ନାଥ କୁ ପୂଜା କରା ହୁଏ ନା ନା ସେ କେମିତିରେ କହିଲି।
ଆଚ୍ଛା ହଁ ତାପରେ ଆଉ ଗୋଟେ ଧାମ କୋଉଟା ଦ୍ଵାରିକା?
ହଁ ଦ୍ଵାରିକା ରେ ଆମର ପୂଜା କରାହଉଛି
କାହାକୁୁ ଶ୍ରୀକୃଷ୍ଣକୁୁ ହଁ। ତମେ ଏଇ ଚାରି ଧାମ ଭିତରୁ କୋଉ ଧାମ ଟା ବୁଲିକି ବୁଲିବା ପାଇଁ ଯାଇଥିଲ କେବଳ ପୁରୀ।
ଆମେ ତ ପୁରୀ ଆଉ କେବଳ। ସେ ପୁରୀ ଗୋଟେ ଦାମ ବୁଲିଦ ଦେଲେ ଚାରି ଦାମ ବରାବର ହେଇଗଲା।
କେମିତି? ଏମିତି ତ କହିବାକୁ ଗଲେ ଆମ ବାପା ମା ଆମର ଭଗବାନଙ୍କ ସଦୃଶ। ମାନେ ଚଳନ୍ତି ଠାକୁର ତ ଆମ ବାପା ମା ନା ତ ତାହେଲେ ବାପା ମାଙ୍କ ଚାରିପଟେ ଟ ବୁଲି ଆସିଲେ ତ ଚାରି ଧାମ ତୀର୍ଥ ହେଇଗଲା ତାହେଲେ ଆମେ ପୁରୀ କଣ ପାଇଁଯିବା କୁହ ପଇସା ଖର୍ଚ୍ଚ ବି ହଉଛି। ହଁ ନା ନାଇଁ?
ଇଏବି ଗୋଟେ କଥା। ହଁ ହେଲେ ଯୋଉମାନେ ଟିକେ ଅଧିକା। କଣ କଣ?
ମୁଁ କହିଲି ଯଦି ଆମେ ବାପାଙ୍କ ଚାରିପଟେ ବୁଲି ଆସିଲେ ଚାରି ଧାମ ଦର୍ଶନ ହେଇଯାଉଛି। ତାହେଲେ ଆମ ପୁରୀ କଣ ପାଇଁ ପଇସା ଖର୍ଚ କରିକି ଯିବା। ଯଦି ଆମେ ପୁରୀ ଯାଉଛନ୍ତି ତାହେଲେ ଆର ତିନି ଧାମ ଭିତରେ ଯିବାକୁ ପଡିବ ନାଇଁ?
ହୁଁ ଆପଣ ଯାଇଛନ୍ତି ଚାରିଧାମ?
ହଁ ଚାରି ଧାମ ର ଖାଲି ଗୋଟେ ଧାମ ରହିଛି ଯୋଉଟା କି ହଉଛି ରାମେଶ୍ଵରମ। ରାମେଶ୍ୱର ଯାଇନି ଆଉ ନହେଲେ ସବୁ ଟିକେ ଯାଇଛି।
ଓଁ ହୋ।
ଆଉ ଆଉ କଣ କଣ ଜିନିଷ ଜାଣିଛ ଗୋଟିକେ କୁହ ତ କୋଉଠି?
ହଉ ଆଉ ସେ ଯୋଉ ବଦରିନାଥରେ।
ବଦ୍ରିନାଥ ରେ କଣ ଖାଇବା ପିଇବା ଖାଇବା ପିଇବା ସେଠି ବି ସେଇ ଯେହେତୁ ସେଟା ପାହାଡ ଳରେ ମାନେ ଆମର ଗ୍ଲେସିୟର ପାଖାପାଖି ଉ ମାନେ ଜାଗା ସେଇଟା। ତ ସେଠି କଣ ହୁଏ ନା ବହୁତ ଥଣ୍ଡା ତ ସେଠି ମାନେ ଜାଣିଥିବା ପାହାଡରେ ସମସ୍ତେ ପ୍ରାୟତଃ ମ୍ୟାଗି ଖାଉଛନ୍ତି ଆଉ ସେ ପାହାଡି ମ୍ୟାଗି ଯୋଡାକୁ କହୁଛନ୍ତି। ଆଉ ନହେଲେ ତା ସହିତ ସେ ଆଳୁ ପଟା ସେଥିରେ ସେ ନହେଲେ ରୁଟି ଯଦି ବି କରୁଛନ୍ତି ସେଟା ସେ କଣ କଲେ ତନ୍ଦୁର ରୁଟି ଯ ସେଉଟା ପୋଡିକି ଦଉଛନ୍ତି ତନ୍ଦୁର ରୁଟି ସେଥିରେ ଘିଅ ଲଗେଇକି। ଆଉ ଡାଲମଖନୀ ଯୋଉଟାା ଡାଲି ଆ ଆଉ ସେମତି ଅଧିକ କିଛି କିଛିନାହିଁ ସାଲାଡ ଦିଅନ୍ତି ସେଠି ଯାହାବି ଖାଇବ ସେ ଯେହେତୁ ସେଇ ଅଞ୍ଚଳର ଲୋକ ସେଇଥିରେ ମାନେ ମାନେ ବସବାସ କରୁଛନ୍ତି ତ ସେମାନଙ୍କୁ ଯାହାବ ଖାଇଲେ ସେମାନଙ୍କର ହେଟା ହଜମ ହଉଛି। କିନ୍ତୁ ଆମେ ସେଠି ଯଦି ଯାଇକି ସେଇଗୁଡାକ ମାନେ ଅଧିକ ପରିମାଣରେ ଭୋକ ଲାଗୁଛି ବୋଲି ଖାଇଦବା। ତାହେଲେ କଣ ସେଗୁଡା ଆମେ ହଜମ କରିପାରିବା ସେଥିପାଇଁ ଟିକେ ଦେଖି ଚାଁ ଖାଇବା କଥା ହଁ ବଦ୍ରିନାଥ। ପାଖରେ ଗୋଟେ ଜାଗାରେ କି ମୋମୋ ବହୁତ ବଢିଆ ମିଳେ ମାନେ ତାର ମୋମୋ ଏଇ ଆମ ଓଡିଶା ରେ ବି ତମେ ଖୋଜିବ କି କୋଉଠି ବି ଖୋଜିବ ସେ ମୋମୋ ଆକଚୁଆଲି ମୋମୋ ଭଳିଆ ନୁହଁ। ମାନେ ବହୁତ ଭଲ ତାର ଏଇ ଯୋଉ ଭିତରର ଯୋଉ ଗୁଡାକ ଯୋଉ ଦେଇଥାନ୍ତି ଉଁ ସେଗୁଡାକ ବି ବହୁତ ଭଲ ସେଠି ଦିଅନ୍ତି ହଁ ହଁ ହଁ ଆଉ କାହିଁକି ନା ସେପଟେ ସେଇ ଚାଇନିଜ ର ଲୋକମାନେ ରହିକି କରନ୍ତି।
ଓ ଆଉ ଆପଣଙ୍କର ପୁଅ ଝିଅ କେତେଟା?
ମୁଁ ପଢୁଛି ପରା।
ଓହୋ।
ଆରେ ମୁଁ ବାହା ହେଇନି ମୁଁ ପଢୁଛି ପାଠ ପଢୁଛି।
ଓହୋ ହଉ ଜାଣିନଥିଲି।
ଆରେ ପଚାରିଲେ ସିନା ଜାଣିବ ନହେଲେ କେମିତି ଜାଣିବ?
ଏଇ ଏଇ ବର୍ଷ ଆପଣ କଣ ମାନେ ଯିବେନି ମାନେ ରଥଯାତ୍ରା ଦେଖି ମୁଁ ଭୁବନେଶ୍ୱରରେ ରହୁଚି। ଭୁବନେଶ୍ୱରରେ ରହୁଚି ଲିଙ୍ଗରାଜ ଜାଣିଚ?
ହଁ ହଁ ଲିଙ୍ଗରାଜ ଅହ।
ମୋ ଛାତ ଓପରେ ଛିଡ଼ା ହେଲେ ଲିଙ୍ଗରାଜ ବି ଦେଖା ଯାଉଚି। ହଁ ଲିଙ୍ଗରାଜ ବି ଯାଉଚି ଏଇ ପାଖରେ ମାନେ ମୁଁ ଛାତ ଓପରେ ଛିଡ଼ା ହେଲେ ଲିଙ୍ଗରାଜ ବି ଯେମତି ଦେଖା ଯାଉଚି ସେମତି ମ ଏ ଯୋଉ ଧଉଳି ଶାନ୍ତି ସ୍ତୁ ପ ବିି ସେମତି ଦେଖା ହଉଚି ତ ଧଉଳି ବି ଯାଏ ଲିଙ୍ଗରାଜ ବି ଯାଏ।
ହଁ ହଁ।
ଆଉ ତା ପାଖରେ ତ ବିନ୍ଦୁସାଗର ଥିବ ଜାଣିଥିବ ବିନ୍ଦୁସାଗରରେ ବସିବା ପ୍ରାୟ ସନ୍ଧ୍ୟା ସମୟରେ ବହୁତ ଭଲ ଲାଗେ କିନ୍ତୁ ଯାଇପାରୁନି କହିଁକି ନା ମୋର ପଢ଼ପଢ଼ି ଯେହେତୁ ସନ୍ଧ୍ୟା ବେଳେ ମୁଁ କରୁଚି ତ ହେଥିପାଇଁ ଯାଇପାରୁନି ସେ ଠିକି କେତେବେଳେ ଯଦି କୋଉ ଦିନ ଏ ଏଇ ରବିବାର ଦେଖିଲେ ଯୋଉ ଦିନ ପଢ଼ାପଢ଼ି କରୁନି ଟିକେ ଛୁଟି ନଉଚି ସେଇ ଦିନ ଯାଉଚି। ହୁଁ। ତମେ କଣ କରୁଚ ଏବେ? ଏବେ ସନ୍ଧ୍ୟାବେେଳେ ଜଳଖିଆ କଣ ହବ?
ମୋ ଏଇ ଖାଇବା ଆଉ କଁ।
ମୁଢ଼ି ମିକ୍ସଚର୍ ଖାଇବ ଯେ ତା ଏ ଆଉ ଟିକେ ସେଖି କଣ କଣ ଧନିଆ ପତ ତ ପିଆଜ ଆଉ ସେ ସୋରିଷ ତେଲ ସେ ସବୁ ପକେଇକି
ହଁ ଚାଟ୍ ଭଳିଆ ଟିକେ ମୁଢ଼ି ଝାଲ୍ ମୁଢ଼ି ବୋଲେ ହଁ।
ଭଲ ଲାଗେ ଖାଇବା ପାଇଁ?
ହଁ ଭଲ ଲାଗେ।
ଆଚ୍ଛା ହଉ ଠିକ୍ ଅଛି ତମେ ଯାଅ ଝାଲ୍ ମୁଢ଼ି ବନାଅ ଖାଅ ଏଞ୍ଜୟ କର। ମୁଁ ରଖୁଚି।
ହଁ ହଁ।
ହଁ।